ହାଲୋ।
ହ୍ୟାଲୋ।
ଆଜ୍ଞା ନମସ୍କାର।
ଭାଇ ନମସ୍କାର।
କଣ କରୁଥିଲେ?
ଏଇଠି ବସିଥିଲି ବର୍ଷା ପକଉଥିଲା ତ।
ବର୍ଷା ଜୋର ପକଉଥିଲା ଆସ ନା ଧୀରେ ଧୀରେ
ନାଇଁ ନାଇଁ ଜୋରେ ପକେଇଛି ଆଜି ବିଜୁଳି ଘଡ଼ଘଡ଼ି ମାରିକି
ତାହେଲେ ଚାଷବାସ ପାଇଁ ବର୍ଷା ଉପଯୋଗୀ ହେଇଗଲା ଆଉ।
ହଁ ବର୍ଷା ପକେଇ ନଥିଲା ତ କେତେଦିନ ହେଲାଣି ଆଜି ପକେଇ ଦେଇଛି ଆଉ।
ତାହେଲେ ପାଗ ପୁରା ଥଣ୍ଡା ହେଇଯାଇଥିବ ଆଜି ରାତି ପାଇଁ।
ହଁ ପାଗ ଥଣ୍ଡା ହେଇଯାଇଛି ଗରମ କୁ ଥଣ୍ଡା ଥଣ୍ଡା ପାଗ ଦରକାର ଥିଲା ତ ଥଣ୍ଡା ପାଗ ହେଇଯାଇଛି।
ଗରମ ତ ବହୁତ ଅତିଶୟ ଗରମ ହେଉଥିଲା ଆଜି ମେଘ ବର୍ଷା ପଡ଼ିଲ କେ ଥଣ୍ଡା ଲାଗୁଛି ପାଗ। ଆଉ ଆପଣଙ୍କ ପଟେ ଲାଇନ ଅଛି?
ନାଇଁ ଲାଇନି ନାହିଁ।
ଆମ ପଟେ ବି ଲାଇନି ନାହିଁ ତ ସେ ଘର ବି ଗରମ ଲାଗୁଛି କେତେ ଥଣ୍ଡା ହବ ବର୍ଷାରେ।
ହଁ ଲାଇନି ଆସିବ ବୋଧେ ଆସିକି ଯାଇଛି ହେରି ଆଉଥିରେ।
ବର୍ଷା ଲାଗି ଝଡି ଲାଗି ଲାଇନି ସଂଯୋଗରେ କଣ ଅସୁବିଧା ହେଇଥିବ ସେଇଥିପାଇଁ ଲାଇନ କଟିଛି ଆଉ।
ହଁ।
ଆଉ କଣ କରୁଥିଲେ?
କିଛି ନହିଁ ଏଠି ବସିଥିଲି ମୁଢି ମିକ୍ସଶ୍ଚର ଟିକେ ପାଗ କରିକି ଖାଉଥିଲା ଆଉ।
ମୁଢ଼ି ମିକ୍ସିଚର କେମିତି କଣ ପାଗ କଲେ?
ମୁଢ଼ି ମିକ୍ସଚର୍ ପିଆଜ ତେଲ ନଡ଼ିଆ ଏ ସବୁ ମିଶାଇକି। ପାଗ କରିକି ଖାଉଥିଲୁ ଆଉ।
ବର୍ଷା ପାଗକୁ ମୁଢ଼ି ମିକ୍ସିଚର ତ ବହୁତ ଭଲ।
ହଁ। ବର୍ଷା ଥଣ୍ଡା ଥଣ୍ଡା ପାଗକୁ ମୁଡି ମିକ୍ସଚର୍ ଭଲ ଲାଗେ ପାଟିକୁ। ଟକଟକିଆ ଖାଦ୍ୟ।
କଣ କରୁଛନ୍ତି?
ହଁ ସବୁ ଅଛନ୍ତି ଆଉ କଣ କରିବେ ବ ର୍ଷା ପାଗକୁ ଲାଇନ ବି ନାହିଁ ନା ଅନ୍ଧାର ଦେଖା ଅନ୍ଧାରକୁ ସବୁ ଅଛନ୍ତି ଆଉ ଆଉ ରୋଷେଇବାସ ସାରିଲାଣି?
ନା ମ ରୋଷେଇବାସ ମାମା କରୁଛନ୍ତି ସରିନି। ଚାଲିଛି କାମ ଏତେ ଜଲଦି କଉସରିବ ଲେଟ୍ ହବ। ଭାତ ସରି ତ ଭଜାଭଜି କଣ ଟିକେ ହବ। ଥଣ୍ଡା ପାଗ ତ ଖାଇକି ଶୋଇବୁ ଆଉ।
ହଁ ଲାଇନ୍ ତ ଆସିନି ଲାଇନ ଆସିଲା ଏଠି ଶୋଇବେ ଆଉ।
ହଁ ସେଇ ରଜ ତ ପାଇଲାଣି ରଜ ପାଇଁ କଣ ଚାଲିଛି ନା କିଛି ଚାଲିନି?
ହଁ ରଜ ପାଇଲାଣି ରଜ ପାଇଁ ସବୁ କିଣା କିିଣି ଚାଲିଚି।
ହଁ କଣ କଣ କିଣା କିିଣି କରୁଛନ୍ତି?
ଆ ଉମ୍ ଡ୍ରେସ ଟେସନାରୀ। ପିଠା ହବ ପିଠା ପାଇଁ ସାମଗ୍ରୀ ସବୁ କିଣା କିିଣି ଚାଲିଚି।
କେବଳ କଣ ନିଜ ପାଇଁ ନା ପରିବାର ପାଇଁ ସମ
ନାଇଁ ନାଇଁ ସମସ୍ତଙ୍କ ପାଇଁ ନା ନିଜ ପାଇଁ ଖାଲି କିଣିଲେ ହେବ କି ସମସ୍ତଙ୍କ ପାଇଁ କିଣା ଚାଲିଚି।
ଆ ଯେ ଘରେ ଆଉ କିଏ କିଏ ଅଛନ୍ତି।
ଘରେ ବାବା, ବୋଉ ଜେଜେବାପା, ଜେଜେମା, ସାନ ଭାଇ, ସାନ ଭଉଣୀ।
ଆହୋ, ତାହଲେ ଉମ ବହୁତ ବଡ ପରିବାର।
ହଁ।
ଛଅ ସାତ ଜଣଙ୍କ ପରିବାର ଆଉ।
ସାତ ଜଣ ଆଉ ବଡ଼ ପରିବାର।
ଆଚ୍ଛା, କିଏ କୋଉ କାମ କରୁଛନ୍ତି ପାଠ ପଢା ପଢି କଣ ସବୁ?
ହଁ ସାନ ଭାଇ, ଭଉଣୀ ପାଠ ପଢୁଛନ୍ତି ଆଉ। ବାବା କାମ କରୁଚନ୍ତି ଆଉ। ଆଉ ଘରେ ରହୁଛନ୍ତି ଜେଜ ମୋର ଆଡେ ପଢ଼ାପଢି ଚାଲିଛି ଆଉ।
ଆଚ୍ଛା କଣ ପଢୁଛନ୍ତି?
ମୁ ପ୍ଲସ୍ ଥ୍ରୀ କରୁଥିଲି।
ଆଚ୍ଛା ପ୍ଲସ୍ ଥ୍ରୀ ମାନେ ଗ୍ରାଜୁଏସନ ଚାଲିଚି। ଗ୍ରାଜୁଏସନ ମାନେ ଅନର୍ସ କଣ ନେଇଛନ୍ତି?
ଓଡ଼ିଆ।
ଓଡ଼ିଆ ମାାତୃଭାଷା ନାଇ।
ହଁ।
ଓଡିଶାର ପିଲା ହେଇକି ଓଡିଆ ନ ନେଲେ ଫାଇଦା କଣ।
ହଁ। ଓଡ଼ିଆଟା ନେବା କଥା ସମସ୍ତେ କିନ୍ତୁ ଓଡ଼ିଆଟାକୁ କହୁଛନ୍ତି ଯିଏ ପଚାରୁଚି କଣ ଅନର୍ସ ନେଇଚୁ? ଓଡିଆ ଅନର୍ସ।
ହଁ ସେଇଟା ବଡ ଭୁଲ କଥା ନିଜ ମାତୃଭୂମି ପାଇଁ ଯିଏ ପ୍ରିୟ ସିଏ ଓଡ଼ିଆ ହିଁ ନବ।
ହଁ।
ତ ଓଡ଼ିଆ ସହିତ ଆଉ ଅପସନାଲ କଣ ଅନର୍ସ ଅଛି?
ଅଛି ଆହୁରି ଏଜୁକେସନ୍ ଅଛି।
ହଁ ଏଜୁକେସନ ଅଛି।
ହିଷ୍ଟ୍ରି ଅଛି ପଲଟିକାଲ୍ ସାଇନ୍ସ ଅଛି।
ହିଷ୍ଟ୍ରି ପଲଟିକାଲ ସାଇନ୍ସ ଆଉ କଣ କଣ ଅଛି?
କୁହ ଆଉ କିଛି ନାହିଁ ଆମ କଲେଜରେ?
ମାନେ କୋଉ କଲେଜ କି? କଲେଜ ନାଁ ଟା କଣ?
ଆମର ଏପଟ କଲେ
ଆଚ୍ଛା ଆଚ୍ଛା ଗମେଣ୍ଟ କଲେଜ ଆଉଁ?
ହଁ।
ଆମର ବି ସେଇଆ ଆମେ ମୋର ବି ଗ୍ରାଜୁଏସନ ସରିଗଲାଣି ମୁଁ ଏବେ ଘରେ ବସିଛି। ଆଉ କଣ କରିବା ସେମତି ପଢ଼ାପଢ଼ି ଚାଲଚି ଆଉ।
ହଁ।
ଆଜି ଆଜି ସନ୍ଧ୍ୟାରେ ରୋଷେଇ କଣ ହବ?
ଆଜି ସନ୍ଧ୍ୟାରେ ରୋଷେଇ ହେଇଛି ଭାତ, ଡ଼ାଲି ବଡ଼ି ଭଜା।
ଥଣ୍ଡା ପାଗରେ ବି ଭାତ, ଡ଼ାଲି?
ଆଁ ଗରମ ଥଣ୍ଡା ପାଗକୁ ଗରମ ଭାତ ଭଲ ଲାଗିବ ଖାଇବା ପାଇଁ।
ଆଚ୍ଛା ଆଚ୍ଛା।
ଗରମ ଭାତ ସହିତ ଗରମ ଡାଲି ଗରମ ଗରମ ଭଜା।
ଗରମ ଭଜା ପୋ କୋଉ ଭଜା ହେଇଚି?
ବଡ଼ି ଭଜା।
ବଡ଼ି ଭଜା କିଏ ଏଁ ଏଁ ଆପଣ ନିଜେ ଭାଜିଚନ୍ତି?
ହଁ।
କେମିତି କଣ ଭଜା ହଉଚି?
ଇଏ ଏଇଟା କିଛି ଇ ଇ ସାଧା କଥା। ହୁଁ କରେଇ ବସେଇବେ ବସେଇକି ସେଇଥିରେ ତେଲ ପକେଇକି ବଡ଼ିକୁ ପକେଇବେ ଆଉ। ତାପରେ ବଡ଼ି ଟା ଟିକେ କଲର ରେଡ଼ କଲର ହେ ଆସିବ ପାଚିଲା ପାଚିଲା ବେଳେ ହେଇଯିବ ବଡ଼ି ଭଜା ଆଉ।
ନା ଆପଣ ଯୋଉ ରହୁଚନ୍ତି ସେଇ ଗାଁ ପାଖାପାଖି କଣ ଜଙ୍ଗଲ ପାହାଡ଼ ଏଗୁଡ଼ା ସବୁ ଅଛି ନା କିଛି ନାଇଁ ନା ଟାଉନ ଉପରେ?
ନା ନା ଅଛି ନା ଜଙ୍ଗଲ ଅଛି ପାହାଡ଼ ଅଛି ଆମ ଏ ଟାଉନରେ ରହୁନୁ। ଗଛ ପତ୍ର ସବୁ କିଛି ଅଛି ହଁ।
ଗଛପତ୍ର ସବୁ ଅଛି ତ ଥଣ୍ଡା ରହୁଥିବ ବର୍ଷା ଦିନେ ବି ଭଲ ଲାଗୁଥିବ ଖରା ଦିନେ ବି ଥଣ୍ଡା ଲାଗୁଥିବ।
ହଁ ଖରା ଦିନେ ବି ପବନ ଦଉଚି ଥଣ୍ଡା ପବନ।
ଆଉ ଆମ୍ବ ଗଛ ଏରା ସବୁ ଅଛି?
ହଁ ଆମ୍ବ ଗଛ ଆମର ଅଛି ଆମ୍ବ ଗଛ।
ପାହାଡ଼ିଆ ଅଞ୍ଚଳର ସୁନ୍ଦର ଆମ୍ବ ଗଛ ହେକା ନିହାତି ଥିବ ଆମ୍ବ ଦିନେ ବହୁତ ଆମ୍ବ ଖାଉଥିବେ।
ହଁ।
ହଁ ବାଡ଼ିରେ ଲଗେଇଛନ୍ତି ନା ଏମିତି ବଡ଼ ତୋଟା ଅଛି?
ନାଇଁ ନାଇଁ ଆମେ ବାଡ଼ିରେ ଲଗେଇଚୁ ତୋଟା ବି ଅଛି ଆମ ଗାଁରେ ହଁ।
ମାନେ କଣ ନି ଛୋଟ ଛୋଟ ଗଛ ନା ବଡ଼ ଗଛ?
ନାଇଁ ଛୋଟ ଗଛ।
ଛୋଟ ଗଛ ତାହେଲେ ଏବେ ଲଗେଇଥିଲେ?
ନାଇଁ ନାଇଁ ଗଛ ଛୋଟ ଛୋଟ କିନ୍ତୁ ଫଳ ଆସୁଚି
ଆଛା ତାହେଲେ କେତେ ବର୍ଷର ଗଛ ସେ ତାହେଲେ ଆଉ।
ସିଏ ଯାହା ହେଲେ ହବ ଦଶ ପନ୍ଦର ବର୍ଷର ଗଛ।
ଦଶ ପନ୍ଦର ବର୍ଷର ଗଛ। ତାହେଲେ ତମ ଜେଜେବାପା, ଜେଜେମା, ବାପା ହେରୀକା ଲଗେଇଛନ୍ତି ଆଉ।
ହଁ।
ଯାହାର କି ଫଳ ତମେ ଏବେ ଖାଉଛ।
ହଁ।
ଆଛା ଆଛା।
ହଁ
ଆଉ ଜଙ୍ଗଲ, ପାହାଡ ସବୁ ତ ଭଲ, ବର୍ଷା ଦିନେ ବି ଭଲ ଲାଗୁଥିବ, ମେଘ ପବନ ବି ଭଲ ଆସୁଥିବ। ଆମ ପଟେ ତ ଗରମ ହଉଛି।
ଆପଣଙ୍କ ଅଞ୍ଚଳରେ କଣ ନାହିଁ ଗଛ।
ହଁ ଅଛି ଯେ, ଆମର ଏପଟେ ପୁରା ଟାଙ୍ଗର ହବା ବେଶୀ ଗଛ ଗଛ ପତ୍ର ନାହିଁ, ତ ଖରାଦିନ ବେଶୀ ଗରମ ହଉଛି।
ଆପଣ ଗଛ ଲଗଉନାହାନ୍ତି ଗଛ।
ଗୋଟେ ଗଛ ଲଗେଇଲେ କଣ ହବ? ସେ ସ ଅତି ଶୀଘ୍ର ବଢିବ କି ଯାହେଲେ ସମୟ ଲାଗିବ।
ହଁ। ଗଛ ଲଗେଇବା କଥ୍
ଆଉ ସାନ ଭାଇ ଭଉଣୀ ମାନେ କଣ କରୁଛନ୍ତି?
ସେମାନେ ଅଛନ୍ତି ଏଇଠି ବସିଛନ୍ତି ଲାଇନ୍ ତ ନାହିଁ କଣ କରିବେ ଆଉ।
ଲାଇନ୍ ଏଇ ବର୍ଷା ସକାଶେ କଟ୍ କାଟି ଦେଇଥିବ କିଛି ଅସୁବିଧା ହେଉ ଥିବ।
ହଁ ସଜାଡୁଚନ୍ତି କଣ ହେଇଛି, ଆଉ ଖରାପ ହେଇଛି।
ଆଛା ଆଛା।
ଆଉ ଆପଣ କଣ କରୁଥିଲେ?
କଣ ଆମ ପଟେ ବି ସେଇ ବର୍ଷା ପକେଇଛି ଲାଇନ୍ ତ ଅଛି, ହେଲେ ପୁରା ଡ୍ରିମ୍ ଲାଇନ୍ ଅଛି। ଜଳୁନି ଠିକ୍ ରେ। ଗରମ ହଉଛି ଛାତ ଉପରେ ଆସିକି ବସିଛି। ପବନ ଆସ୍ତେ ଆସ୍ତେ ହଉଛି ବସିଚୁ ଆଉ
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଆମର ବାପା ଭାଇ ସେ ଗଡ ପଡ ହଉଛନ୍ତି ବୋଉ ରୋଷେଇବାସ କରିକି ଏଠିକି ବୁଲୁଛନ୍ତି, ମୁଁ ଏଇଠି ବସିଛି, ଆଉ କଣ କରିବା। ଗରମ ତ ହଉଛି ନା, ଖରା ଦିନେ ସବୁଠୁ ବଡ ଶତ୍ରୁ ହେଲା ଗରମ। ତାପରେ ଏବେ ଯୋଉ ହୁଁ, ହେଇଠୁ ଏବେ ଆସିବାକୁ ସେ ଅତିଶୟ ଗରମ ହଉଛି। ଆଜି ଟିକେ ମୌସୁମୀ ପବନ ଆସିବାରୁ ବାଜିବାରୁ ଟିକେ ଭଲ ଲାଗୁଚି।
ଆଜି ମୌସୁମୀ ଚେଞ୍ଜ ହେଇଯାଇଛି।
ଦେଖ ଏଇ ମୌସୁମୀ ରହୁଛି, କି ଯାଉଛି, କି ଆଉ ଆଗକୁ ଗରମ ହଉଛି, ଏବେ ବି ପିଲାଙ୍କର ସ୍କୁଲ କଲେଜ ଖୋଲିଯିବ, ତ ଏ ମୌସୁମୀର ପ୍ରଭାବ ଯଦି ରହିଲା ତ ଭଲ। ଯଦି ଗରମ ହେଲା ତ ସ୍କୁଲ କଲେଜ ଖୋଲିଲେ ବି ପିଲାମାନେ ପାଠ ପଢି ପାରିବେ ନାହିଁ।
ନା ହିଁ। ହଁ ଖରା ପ୍ରବଳ ହେବ ଆଉ ସ୍କୁଲ ପିଲା ଯାଇପାରିବେନି।
ହୁଁ, ତ ସ୍କୁଲ ନିହାତି ପିଲାଙ୍କର ପାଠ ପଢା ନଷ୍ଟ ହଉଛିି ନା ଖରା ସକାଶେ। ଏତେ ଦିନ ରଜ ପାଇଗଲାଣି କିନ୍ତୁ ଖରା ଭାଙ୍ଗୁନି ସବୁଦିନ ଚାଳିଶ ଡିଗ୍ରୀ। ତିରିଶ ଡିଗ୍ରୀ ପଇଁତିରିଶ ଚାଳିଶ ଡିଗ୍ରୀ ସେଲସିୟସ ରହୁଛି ଅତିଶୟ ଗରମ ରହୁଛି ଘରୁ ବି ବାହାରି ହଉନି।
ଘର ବି ତତେଇ ଦଉଛି ଏତେ ଖରା ହଉଛି ଯେ
ଘର ତତେଇବା ସହିତ ଲୋକମାନେ ବାହାରେ କାମ କାର୍ଯ୍ୟ ଯାହା କରିପାରୁଥିଲେ। କିଛି କହିପାରୁନାହାନ୍ତି ନା ଯାହା ସକାଳ ସମୟରେ ହେଇଛି ଯିଏ ଯାହାର କାର୍ଯ୍ୟ ନିର୍ବାହ କରୁଛନ୍ତି। ତ ସେଇଟା ଗୋଟ୍ ଏ ବଡ ଅସୁବିଧା ତ ସ୍କୁଲ କଲେଜ ଯଦି ଖୋଲିଯିବ ତ ପିଲା ମାନେ ଯିବା ଆସିବା ସବୁଥିରେ ଅସୁବିଧା ହବ ପାଠ ପଢି ପାରିବେ ନାହିଁ।
ହଁ ସେଇଟା ତ ବଡ ଅସୁବିଧା।
ତ ସେଇଟା ଗୋଟେ ବଡ଼ ଅସୁବିଧା ତ ଆଉ କଣ କରିବେ ଗରମ ତ ଅଧିକ ହଉଛି ନା,
ହଁ।
ଆଉ ସେ ଛୋଟ ପିଲାମାନୋନେ ଯଦି ସ୍କୁଲ ଯିବେ ତ ଅଧି ଅତ୍ୟଧିକ ଗରମ ହଉଛି ଯଦି ଏଇଠୁ ରହିଲା। ମୌସୁମୀ ନ ଆସିଲା ଆଜି ଯେମିତି ବର୍ଷା ହେଇଛି ସେମିତି ଯଦି ବର୍ଷା ଲାଗି ରହିଲା ତ ଭଲ କଥା
ହଁ।
ନଚେତେ ଏତେ ଖରାରେ କୌଣସି ପିଲା କୁଆଡେ ଯାଇ ହିଁ ପାରିବେନି।
ନା ପ୍ରବଳ ଖରା ହଉଛି ବା କୁଆଡେ ବାହାରକୁ ଗଲେ ବି ଛତା ନେଇକି ଯିବାକୁ ପଡୁଛି ଏତେ ଖରା ହଉଛି ଯେ
ହୁଁ।
ଖରାର ତାପମାତ୍ରା କେବେ କମିବ କେଜାଣି ଖରା। ମୌସୁମୀ ଚେଞ୍ ହବ କେବେ।
ହଁ ମେଉସିମି ଆସି ଆସିଗଲାଣି ତ
ହଁ।